ମାଲୋ।
ହଁ।
ହଁ ସାଙ୍ଗ କଣ କରୁଛୁ?
କିଛି ନାହି ସାଙ୍ଗ। ଏମିତି ମୋବାଇଲ ଦେଖୁଥିଲେ ଆମ ମୁଭି ଦେଖୁଥିଲୁ
ଖାଇ ସାଇଲୁଣୁ?
ହଁ ଖାଇବା ତ ବହୁତ୍ ବେଳରୁ ସରିଲାଣି ଆଉତୋର?
ହଁ ମୁଁ ଖାଇସାଇଲିଣି କଣ ଖାଇଲୁ ଅଜି?
ମୁଁ ତ ଆଜି ରୁଟିକୁ ରାଜମା ତରକାରୀ ଖାଇଲି।
ଓହୋ ରାଜମା ଚକର ତମେ ରାଜମା ଚକର କିଏ ବନେଇ ଶିଖିଚ?
ନାଇଁ ନାଇଁ ମୁଁ ବନେଇନି ବାହାରୁ ଆଣିଥିଲି।
ଓହୋ ବାହାରୁ ଆଣିଥିଲା ଆଉ ତମ ଦେହପା ସବୁ ଭଲ?
ସବୁ ଭଲ।
ଘରେ ସବୁ ଭଲ ଅଛନ୍ତି?
ଘରେ ସମସ୍ତ ପୁଣି, ତମେ କଣ ଖାଇଲ?
ମୁଁ ଖାଇଥିଲି ମ୍ୟାଗି ଖାଇଥିଲି
ମାଇକି ରାତିରେ
ହଁ ମ୍ୟାଗି ରାସ୍ ନିଜେ କରିକି ଖାଇଥିଲି ତ।
ଓ ହୋ ନିଜେ ରୋଷେଇ କରୁଛ କି, ଅଲଗା ରହୁଛ କି?
ନାଇଁ ନାଇଁ ମୁଁ ଟିକେ ବାହାରେ ରହୁଛି ତ। ସେଥିପାଇଁ ସେଥିପାଇଁ ଟ ନିଜେ କରିକି ଖାଇବାକୁ ପଡୁଛି ଆଉ ନହେଲେ ମେରେ ଖାଇବାକୁ ପଡୁନି।
କଣ ପଢାପଢି କରୁଛ କି?
ହଉ ହଉ ହଁ ହୁଁ ତା
ଓ ହୋ କୋଉଠି?
ତମେ ଏବେ ଭୁବନେଶ୍ୱରରେ ତମେ ଏବେ କଣ କରୁଥିଲ?
ମୁ ତ ଜବ୍ କରେ।
କୋଉଠି?
ଏଇ ଭୁବନେଶ୍ୱରରେ।
କୋଉ ଜାଗା?
ମୁଁ ତ ଦିହ
ଓ ହୋ ଇଏ କୋଉ ଲାଇନ୍ ରେ ଅଛ, କୋଉ ଜବ କରୁଚ?
ମୁଁ ଆଇଟି ସେକ୍ଟରେ ଅଛି।
ଓ ହ ଆଇଟି ସିପ୍ରାଶିସୀ।
ହୁଁ ହୁଁ।
ଭଲ ଆକ୍ସ୍ପେଟେଡ, କୋଉ ମାନେ କୋଉ ଲାଇନ୍ ରେ? ଡେବ୍ଲଫର ନା ଜେର୍ନାଲ ନା ଡେବ୍ଲଫର।
ଭଲ ହଁ।
ଭଲ ତମେ ଚାକିରି ତାନେ ଏଇ ଏଇ ସବୁ ଖାଇବ ନା କି।
କାଇଁକି ଆମେ ଆମେ ଏଆଇ ବନଉଛୁ ଆଉ ଆମକୁ ଏଇଆଇ କାହିଁ ଖାଇବ ‌।
ହଁ ଏଇଖେଣା ତ ହେଇଗଲାଣି ଗ୍ରୋପେ ପ୍ରେଗ୍ରାମରେ ବି ସବୁ ଶିଖିବାକୁ ଗଲୁଣୁ। ଚାଟ୍ ଜିପିଟିରୁ ନେଇ ଆସୁଚୁ କଣ୍ଟେଣ୍ଟ୍। ଗ୍ର ପଛି ଖାଲି ଡୋମନ୍ କିଣିବାକୁ ପଡିବ ଡୋମନ୍ କିଣିଲେ ଫାଷ୍ଟିିନ୍ରରେ ଡ୍ରିଙ୍କ୍ସ୍ କିଣି ଦେଲେ ଡୋମିନ ପକେଇଦବୁ ଆଉ।
ହୁଁ କଣ କୋଉ ପ୍ରୋଜେକ୍ଟ ବନଉଚ କଣ?
ଆଜ୍ଞା।
ଏ ଯୋଉ
ନା ନର୍ମାଲ ନା ନର୍ମାଲ ମୁଁ ଗୋଟେ ସାଇଟ ତିଆରି କରୁଥିଲି ଆମ ଘର ପାଖରେ ଗୋଟେ ଅଛି ସେଲୁନ ଟେ ମୁଁ ତାଙ୍କ ପାଇଁ ଜଷ୍ଟ ଗୋଟେ ମାନେ ଏମିତି ସାମ୍ପଲ ଟେ ବନଉଥିଲେ ନା
ହଁ ହଁ।
ସେଠୁ ମୁଁ ଆ ମୁଁ ଆଗରୁ ଗୋଟେ ଜାଗାରେ ଇଂଟରସିପ କରୁଥିଲି। ଆଇ ଟୀ କମ୍ପାନୀରେ ଗୋଟେ। ସେଠି ମୁଁ ଆଗେ ଆଇଯେ ସେଲସ କମ୍ପ ସେଲସରେ ମୁଁ ଜଏନ କରିଥିଲି। ଇମେଲ ମାର୍କେଟିଙ୍ଗ।
ହଁ।
ତାପରେ ସପୋଟିମ୍ ଜାଣିଛ ଲିଙ୍ଗ ବିଲଡିଙ୍ଗ?
ହଁ।
ହଁ ସେଇ ସବୁ କାମ କରୁଥିଲି। ତାପରେ କାନଭା ଡିଜାଇନିଂ କରୁଥିଲି। ତାପରେ ସୋସିଆଲ ମିଡିଆ କରୁଥିଲି। ତାପରେ ଡେଭଲପର ଶିଖୁଥିଲି। ତାପରେ ସରିଗଲା ଇଣ୍ଟରନସିପ ଟା ମୁଁ ଆଉ କଲିିନି ପଳେଇନି ଆଉ। ଦେହ ଟିକେ ଖରାପ ହେଲା ପଳେଇଆଇଲି।
ଓ ହୋ।
ହୁଁ। ଆଉ।
ତ ସେଇ ପ୍ରୋଜେକ୍ଟ ମନାକଲେ ହଁ ସବୁ ଭଲ।
ଓହୋ ହଁ ସେଇଆକୁ କି କରେ ମୁଁ କେତେବେଳେ କେମିତି ଆଉ।
ଓହୋ ଯେ ସେଟା ତ ଖାଲି ତାର ଖାଲି ସିନା ଫ୍ରଣ୍ଟ ଏଣ୍ଡ ଟା ବନିଥିବ ତାର ସେଇଟା ତ ସର୍ଭର ସହିତ କନେକ୍ଟ ହେଇନଥିବ।
ନା ନା ସର୍ଭର ସହିତ କେମିତି କନେଟ ହବ। ସର୍ଭର ସହିତ କନେଟ ହବ। ଏମିତି ଗୋଟେ ନର୍ମାଲ ପାଇଁ ସାମ୍ପୂଲ୍ ପାଇଁ ସବ ଡୋମେନ୍ ଦେଇ ଦେଇଥିବ। ସେ ହଁ ସେଥିରେ ଆମେ କରିଥିବ ଆଉ। ତମର ତମେ ତମେ ସବୁ ଡିଜାଇନିଂ କର ନା କଣ ଲେଖ କୋଡିଙ୍ଗ?
ହଁ ପା ଏଇ ଖିନା ତ ହେଇଗଲାଣି ଏ ଆଇ ତମେ ଆଉ ଏତେ କଷ୍ଟ ବି କରୁନ ଥିବ ଏ ଆଇ କି ଦେଇ ଦ ତ ସେ ଲେଖିକି ଦେଇ ଦଉ ଥିବ ନା କଣ?
ହଁ ସେ ସବୁ ଜିନିଷ କଣ ଏ ଆଇ କରି ପାରିବ।
ଓକେ
ସବୁ ଜିନିଷ ଏ ଆଇ କରିପାରିବନି ନା ଆଉ ଆଉ ବୋହୁତ ଭୁଲ ଭାଲ ବି ଦଉଛି। ସବୁ ତାକୁ ଏ ଆଇ ରୁ ଖାଲି ହଁ ଏ ଆଇ ରୁ ଖାଲି ଆଇଡିଆ ନେଇ ହବ।
ହଁ ଯେମିତି କିି ଫେଡର ଫୁଟର ସବ ଏ ସବୁ ନା?
ହଁ ଏସଟ୍ରା ଜିନିଷ କିଛି ମେୟାନପୁୁର। ହଁ
ଭଲ ଭୁବନେଶ୍ଵରରେ ରହୁଛ ବୁଲାବୁଲି କରିଥିବ ଆଉ।
ହଁ ତମେ କୋଉ ଏରିଆରେ ରହୁଛ କି?
ମୋର ଯାଜପୁର ମୁଁ କିନ୍ତୁ ରହୁଛି ପଟିଆରେ। ପଳେଇ ବିି ଭାବୁଛି ଦେହ ଭଲ ନାହିଁ ମୁଁ ଟି ଏଠି ପାଣି ସୁଟ୍ କରୁନି ତ। ସେଥିପାଇଁ ଘରକୁ ଯିବାର ଅଛି ତମ ଘର ଟା କୋଉଠି?
ମୋ ଘର ସମ୍ବଲପୁର।
ଓ ହୋ ଭଲ ଆଉ। ସମ୍ବଲପୁରରେ କଣ ଜାଗା ସବୁ ଫେମସ୍ କଣ?
ସମ୍ବଲପୁର ରେ ସମଲେଶ୍ଵରୀ ମନ୍ଦିର
ହଁ ସେଟା ଆଉ ଗୋଟେ କି ଡ୍ୟାମ ଅଛି ଗୋଟେ। ଏଇ ଦିଟା ହିଁ ଜାନଛି ଆଉ
ଆଉ ବୋହୁତ ଜିନିଷ ଅଛି।
ତମେ ସେଠି ଖାଇବାକୁ ସବୁଠୁ ଭଲ କଣ ଫେମସ?
ଖାଇବାକୁ ଭଲ କହିଲେ ଚାଉଲ ବରା। ସରସ୍ୱତୀଆ
ହୁଁ
ମଲପୁଆ
ମାଲପୁଆ ହଁ।
ହଁ ଏମିତି ସବୁ ଜିନିଷ ଗୁଡା ଟିକେ ଫେମସ୍ ଆଉ।
ଓ ହୋ ଆଉ ତମେ ଆସୁନା କେବେ ଆମ ଯାଜପୁର ଆଡେ ବୁଲିକି ଯିବ।
ଯାଜପୁରରେ କଣ ଖାଇବା ଭଲ?
ଯାଜପୁରରେ ଦହିବରା ଚାଟ୍ ଚାହା ପିଇବ ବଢିଆ ଚାହା ମିଳିବ ଦହି ଗୁ
ଆରେ ମୁଁ ଶୁଣିଥିଲି ମୁଢି ମାଂସ ଯାଜପୁର ଫେମସ୍ ହୁଏକି?
ଛେନାପୋଡ ଆଉ ଗୋଟେ ହେଲା କଣ କହିଲ ମୁଢି ମାଂସ ଏତେ ଫେମସ୍ ଅଛି କିନ୍ତୁ ଚକୁଡି ଚିକେନ ଟା ବହୁତ ଫେମସ୍ ଅଛି।
ଓ ହୋ
ଚକୁଳି ସହିତ ଚିକେନ ଦେବେ ମସ୍ତ ଲାଗିବ ଆସିବ। ଖାଇ ଆସିବ ପୁରା ବୁଲିକି ଖାଇକି ତମକୁ ଛାଡିବୁ।
ଠିକ ଅଛି ଯିବା କେବେ ଆଉ।
ସମ୍ବଲପୁର ମୁଁ ଏଇ ମୁଁ ତ କେବେ ସମ୍ବଲପୁର ଯାଇନଥିଲି ବଟ ଏଇ ରିସେଣ୍ଟ ମାସେ ତଳେ ଗୋଟେ ଜାଗାକୁ କୋଉଠି କି ଗୋଟେ ଯାଇଥିନି ବାହାଘର ଥିଲା ଗୋଟେ
ହଁ।
ଫାର୍ଷ୍ଟ ଟାଇମ ଯାଇଥିଲି ଖାଲି ବାହାଘର ଆଟେଣ୍ଡ କରିକି ଆସିଲି ଆଉ। ତମେ ଯାଜପୁର କେବେ ଆସିଛ?
ମୁଁ ଯାଜପୁର ତ ଯାଇନି କେବେ।
ଆସିବ ବୁଲିକି ଯିବ।
କଣ ଆସି ହବ।
ଯାଜପୁରରେ ଅଛି ବିରଜା ମା ଅଛି ରତ୍ନଗିରି, ଉଦୟଗିରି, ଗଡ଼ ମଧୁପୁର। ଆମ ପାର୍କ ଅଛି କୁସୁମା ଅଛି ସେଟା ତ ଛାଡ ନର୍ମାଲ। ଆହୁରି ବହୁତ ସାରା ଜାଗା ଅଛି ଆସ ତମେ।
ନାହିଁ ବହୁତ ଜାଗା ଅଛି ତାହେଲେ ତମେ ତ ବହୁତ ଜାଗା କହି ଦେଲଣି।
ମନ୍ଦିର ଜଗନ୍ନାଥ ମନ୍ଦିର ଆହୁରି ସାରା ବହୁତ ସାରା ଅଛି। ଇସ୍କନ ବହୁତ ସାରା ଅଛି ଆଉ ଆମ ଆଖଣ୍ଡ ହଁ ଆସିବ କେବେ ବୁଲିବାକୁ ବହୁତହି ଜାଗା ଅଛି। ମାନେ ସରିବ ନାଇଁ ତମେ ଆସିକି ଏଠି ଯାଜପୁରରେ ରହିଲ। ସରିବନି ବୁଲିଲେ ତମର ସରିବନି।
ଠିକ କହୁଛ।
ହୁଁ ହୁଁ। ତମର ସେଠି ତମର ସେଠି ପରମାନେଣ୍ଟ୍ ତମ ଜବ ଟା ଯୋଉ କରିଛ ନା କିଛି ଆଉ କିଛି ଏକ୍ସଚେଞ୍ଜ। କରିବ ଆଉ କୋଉ ଜାଗାକୁ।
ନାଇଁ ମୋର ଠିକ୍ ଅଛି ଏଠି ଜବ୍।
ଓହୋ।
କୋଉଠି ଦେଖିଲେ ପୁଣି ଆଉ ଭଲ ସୁଯୋଗ ମିଳିଲେ ଚେଞ୍ଜ କରିବା ଆଉ ନହେଲେ ଠିକ ଅଛି।
ଏଇ ଆଇଟି ଲାଇନ ରେ ଅଧିକ ଭଲ ଭଲ ଜବ ଅଛି ମୁଁ ଶୁଣିଥିଲି ବାଙ୍ଗାଲୋର। ମାନ ଟିକେ ଅଧିକ ସାଲେରୀ ତା ଦେହରେ ଅଛି।
ମୁଁ ବାଙ୍ଗାଲୋର ରେ ଗୋଟେ ବର୍ଷ ରହିଲି ଏଇଟା ଆସିଛି ଓଡିଶା। ମୁଁ ବାଙ୍ଗାଲୋର ରେ ଫାଷ୍ଟ ଜବ କରୁଥିଲି।
ହଁ ବହୁତ ଜଣ ମାନେ ମୁଁ ଯେତିକି ଜାଣିଛି ମୁଁ କଣ୍ଟାକ୍ଟରେ ମୁଁ ସେ ଯୋଉ ମୁଁ ଯୋଉଠି ଇନଟର୍ନସିପ୍ କରୁଥିଲି।
ହ ହାଲୋ। ଉତମ। ଟଟା ବାଏ୍‌ବାଏ୍। ହାଲୋ।
ହୁଁ କୁହ।
ହଁ କଟିଗଲା କି ମୋତେ ଲାଗିଲା କଟିଗଲା। ହାଲୋ। ତମ ପାଟେ ଟିକେ ନେଟୱାର୍କ ପ୍ରୋବ୍ଲେମ ଅଛି କି। ହାଲୋ।